ହଁ କ୍ଲିୟର ଶୁଣା ହଉଚି ତ।
ଆଜ୍ଞା, ମୋ ଭୟସ?
ହଁ ପୁରା କ୍ଲିୟର ଶୁଣା ଯାଉଛି।
ଆଉ ଆପଣ କଣ କରୁଛନ୍ତି? ନା ଶୁଭ ସକାଳ। ମୋ ପାଇଁ ତ ଏବେ ଏବେ ଶୁଭ ସକାଳ ଆପଣଙ୍କ ପାଇଁ?
ମୋ ପାଇଁ ଆଚୁଆଲି, କଣ ପାଇଁ ମୁଁ ଜାଣିନି ମୁଁ ଶୋଇଥିଲି ଦିଟା ନା ସାଢେ ଦିଟାରେ, କିନ୍ତୁ ନିଦ ଟା ଆକଚୁଆଲି ଟିକେ ଜଲ୍ଦି ଭାଙ୍ଗିଗଲା। ତ ଏବେ, ହଁ ଜଲଦି ଉଠି ଯାଇଥିଲି
ନାଇଁ ମୋ ଠାରୁ ଜଲଦି ସୋଇଲି ଆଉ ଜଲଦ ବି ଉଠିଗଲି, କିନ୍ତୁ ମୁଁ ଆପଣଙ୍କ ଠୁ ଡେରିରେ ସୋଇଲି, ଆଉ ଡେରିରେ ହିଁ ଉଠିଲି।
ଓହୋ ହୋ, ନାଇଁ ମୋର, କଣ କହିଲେ ଏବେ ଯ କଲେଜ ଟା ରହିଯାଉଛି ତ ମତେ ମତେ ଆଟା, ସାଢେ ଆଠଟା, ଯୋଉ ଉଠିବାକୁ ପଡୁଛି, ତ ମୋ ନିଦ ଟା ଆପେ ଆପେ ହିଁ ଭଙ୍ଗିଗଲା, ସେଇଟା ସମୟ ଭିତରେ।
ଆଜ୍ଞା, ଆପଣ ଏବେ ବିଶ୍ବବିଦ୍ୟାଳୟ ରେ?
ନା ବିଶ୍ୱବିଦ୍ୟାଳୟ ଆଜି ବନ୍ଦ ଅଛି, ମହରମ ମହରମ, ଆଜି ଯୋଉ ପର୍ବ ଅଛି ଆମର। ହଁ ମହରମ ଉପଲକ୍ଷେ ସେଥିପାଇଁ ଆଜି ବିଦ୍ୟାଳୟ ବିଶ୍ଵବିଦ୍ୟାଳୟ ବନ୍ଦ ଅଛି, ତ କାଲି ଯିବି, ତ ଆଜି ଗୋଟେ ଦିନ ମତେ ଫ୍ରି ମିଳିଛି ତ, ମୁଁ ଭାବିଲି ଆପଣଙ୍କ ସହିତ ତ ନିଜ କର୍ମମୟ ଜୀବନରେ, ବ୍ୟସ୍ତ ରହିଯାଉଛି। ହଁ ନିଜ କର୍ମୟ ଜୀବନରେ, ଆକ୍ଚୁଆଲି ଟିକେ ବ୍ୟସ୍ତ ରହିଯାଉଛି, ତ ସମୟ ମିଳୁନାହିଁ, ତ କିଛି ସମୟ ବାହାର କରିକି ଆପଣଙ୍କ ସହିତ ବାର୍ତାଳାପ କରିବି ବୋଲି, ଆପଣଙ୍କୁ ଯୋଗାଯୋଗ କଲି।
ଆଜ୍ଞା, ମୁଁ ବି ଆପଣଙ୍କ ଏଇ ବାର୍ତ୍ତାଳପରେ ଅ କରିବାକୁ ଇଚ୍ଛୁକ ଥିବାରୁ, ମୁଁ ଆପଣଙ୍କ ପ୍ରତି ଚିର ଉପକୃତ ଅନୁଭବ କରୁଛି। ଆଉ ଆପଣ ଏତେ ସମୟ ବାହାର କଲେ ଆପଣଙ୍କର, ବ୍ୟସ୍ତମୟ ଜୀବନରୁୁ ଆଉ ସେଥିପାଇଁ ବି ଚିର ଉପକୃତ ହଉଛି। ଆଉ ଆପଣ କଣ ଖାଇଛନ୍ତି?
ମୁଁ ମୋର ସକାଳ ତ ହେଲା କିନ୍ତୁ ମୁଁ ମୋ ଜୀବନରେ ବହୁତ କମ, ସକାଳ ଭୋଜନ କରେ। କାରଣ ଜଳ ନ ଆକଚୁଆଲି, ମୁଁ ମୋ ଜୀବନରେ ବହୁତ କମ ଜଳପାନ କରେ, କାରଣ ମୋର ଯୋଉ ସମୟରେ ଉଠିକି ମୁଁ ଖାଏ, ସେତେବେଳକୁ ପାଖାପାଖି, ଦିନ ବାରଟା, ଗୋଟେ ହେଇଯାଏ।
ଆଜ୍ଞା ଆପଣ ମୋରି କାଟାଗୋରିର, ଆପଣ, ଆପଣ ମୋର କହିବାକୁ ଗଲେ, ପୁରା ପ୍ରକୃତ ସାଙ୍ଗ, ବନ୍ଧୁ।
ହଁ ବାସ୍। ସେଇଥିପାଇଁ ମୁଁ ଏପର୍ଯ୍ୟନ୍ତ ତ କିଛି କରିନାହିଁ ଆ, ସତ କହିବାକୁ ଗଲେ। ମାନେ ଯଦି ମୁଁ ବ୍ରସ ବି ଜଲଦି କରିଦେଲି, ସେଇଟା ବି ବହୁତ ବଡ କଥା।
ବହୁତ ବଡ କଥା, ତାହେଲେ ଆପଣ ତ ମୋର ସତ୍ୟରେ ପ୍ରକୃତ ବନ୍ଧୁ।
ହଁ ତ ସେଇୟା ହଉଛି କଥା। ସେଥିପାଇଁ ମୁଁ ବହୁତ ଆଜି ମୁଁ କଲେଜ ଟା ଯେହେତୁ ଖୋଲି ଯାଇଛି, ସେଥିପାଇଁ ଭାରି ମନ ଟା ଦୁଃଖ ହେଇଯାଉଛି ଟିକେ। ଜଲ୍ଦି ଉଠିବାକୁ ପଡୁଛି, ନହେଲେ ମୁଁ ଗାଧାଏ ବି ବହୁତ ଲେଟରେ ଆକଚୁଆଲି।
ଆଜ୍ଞା ମୁଁ ବି, ମୁଁ ତ କାଲି ପାଞ୍ଚଟା ରେ ଗାଧେଇଲି।
ବାସ୍ ବାସ୍ ମୁଁ ବି ସେୟା, ଆକ୍ଚୁଆଲି ମୋର ବି ମାନେ ମୁଁ ଚାରିଟା, ପାଞ୍ଚଟା ମାନେ ଏଇଭଳିଆ ଗାଧାଏ ମାନେ ଛୁ ଓହୋ ଖରା ଛୁଟି ସମୟରେ, ମୁଁ ଖାଇ ଦେଇେଥିବି, ମାନେ ସବୁବେଳେ ଭାବିବି ଖାଇ ମାନେ ଶୋଇକି ଉଠିବି ତାପରେ ଏକା ବଳେ ତ ସକାଳ ଖାଇବା ମାନେ ଯୋଉ ବ୍ରେକ୍ଫାଷ୍ଟ ଆଉ ଲଞ୍ଚ ମିଶିଯାଏ ମୋର ହଁ ହଁ ମୋର ବ୍ରଞ୍ଚ ଟା ଯୋଉ କରେ ମୁଁ, ସେଇଟା ଟିକେ ବାରଟା ଗୋଟେ ବେଳେ କରେ। ତାପରେ କରସାରିଲା ପରେ ମୁଁ ଭାବିଥିବି ଖାଇକି ଗାଧେଇବି ତାପରେ ଖାଇସାଇଲା ପରେ ମତେ ନିଦ ଟା ଲାଗିବ ମୁଁ କହିବି କଣ ଖାଇଦେଲି ପେଟ ଟା ପୁରା ଭାରି ହେଇଗଲା ଆଉ।
ହଁ ହଁ ତାପରେ ଟିକେ ଶୋଇପଡେ ତାପରେ ଉଠିକି ଗାଧାଏ ଆଉ।
ବାସ୍ ସେତିକି କରିକି ତାପରେ ମୋବାଇଲ ତ ଟିକେ ଏମିତି ମୋବାଇଲ ବ୍ୟ ରେ ବ୍ୟସ୍ତ ରହିଯାଉଛି କଣ ଆଉ କହିବି ମାନେ ମତେ ଲାଗୁଚି ମାନେ ମୁଁ ଗୋଟେ ପୁରା ମୁଖ୍ୟମନ୍ତ୍ରୀ କି କିଛି ଗୋଟେ ମନ୍ତ୍ରୀ ପଦ ପଦବୀରେ ଅଛି। ଆଉ ଯଦି ମୁଁ ମୋବାଇଲ ଟା ନ ଦେଖିଲି। ଲୋକମାନେ ମେସେଜ କରି କି କାହାକୁ ରିଲସ ଫିଲସ ନ ଦେଲି ବଦେ ଲୋକମାନେ ମୋ ପାଇଁ ପାଗଳ ହେଇଯିବେ।
ଆଜ୍ଞା ମୁଁ ସେଇ ଉଁ ଆପଣ ପୁରା କହିଲେ ମୁଁ ପ୍ର କୃତ ବନ୍ଧୁର କଥାବାର୍ତ୍ତା କରିଦେଲେ ଆପଣଙ୍କ କଥା ଯାହା ମୋ କ ଥା ସେଇ ମୁଁ ବି ସେଇ ପ ଚାରିଟାରେ ପାଞ୍ଚଟାରେ ଯିବି ଗାଧେଇଆକୁ ଗାଧେଇକି ଆସିବି ମୋବାଇଲ ଖେ ଞ୍ଚିବି ତା ପୂର୍ବରୁ ବି ଖେଞ୍ଚୁଥିବି ବଟ୍ ତାପରେ ବି ଖେଞ୍ଚିବି ମୋର ମୋବାଇଲ ର ଉଁ ସ୍କ୍ରିନ୍ ଟାଇମ ହଉଚି ଏବେ ବାର ତେର ଘଣ୍ଟା ସମର ଭାକେସନରେ।
ବାସ୍ ବାସ୍ ମାନେ ମୁଁ ବି ଦେଖୁଥିଲି ବାର ଘଣ୍ଟା ତେର ଘଣ୍ଟା ଚଉଦ ଘ ଣ୍ଟା ଏ ଗୁଡା ସବୁ ମାନେ ସବୁବେଳେ ମୋ ସ୍କ୍ରିନ୍ ଟାଇମ ଟା କ ବିଶ୍ଵ ବିଦ୍ୟାଳୟ ଯେଉ ଏବେ ଯିବା ଆସିବା କରୁଚି ସେତବେଳେ ମାନେ ହଁ ପାଞ୍ଚ ଛଅ ଘଣ୍ଟା ବି ନୁହେଁ ସେ ଆଠ ନଅ ଘଣ୍ଟା ହେଇଯାଉ
ହଁ।
ଲ ହଁ। ହଁ ନହେଲେ ମୋର ସ୍କ୍ରିନ୍ ଟାଇମ ଟା ସବୁବେଳେ ଚଉଦ ଘଣ୍ଟା ତେର ଘଣ୍ଟା ଏଇଟା ଏମି ତି ରହେ ଏଇଟା ଗୋଟେ ନର୍ମାଲ କଥା ଏଇଟା କିଛି ଏତେ ବଡ କ ଥା ନୁହଁ ମୋ ପାଇଁ ବାସ୍ ହଁ।
ତ ଏଇଟା ଆମର ଡେଲିକା ଜୀବନରେ ଘଟୁଚି।
ହଁ ସକାଳୁ ତ ଉଠିକି ମତେ ଲାଗୁଚି ବୋଧେ ମୁଁ ଫୋନ ର ଉଁ ମୁଖ ଦର୍ଶନ ନ କଲେ ମୁଁ ପାଗଳ ହେଇଯିବି ଯଦି ମୋ ପାଖରେ ମୋ ଫୋନ୍ ଟା ନଥିବ।
ଆଉ ଯଦି ମୁଁ ଉଁ ସକାଳେ ଫୋନ ନ ଖୋଲିକି ଚାରିଆଡେ ଆପ୍ ନ ଘା ଣ୍ଟିଲେ ତାରେ ମତେ ଲାଗୁଚି କିଏ ଗୋଟେ ପାଗଳ ହେଇଯାଇଥିବ ମତେ କହି ଉଁ ମାନେ ମତେ ପଠେଇଥିବ କିଛି ମୁଁ ଆଉ ରିପ୍ଲାଏ ଦେଇ ପାରିବିନି ସିଏ ଛଟ ଛଟ ହଉଥିବ।
ହଁ ବାସ୍ ବାସ୍ ମତେ ଲାଗିବ ଯେମତି ମତେ ଲାଗିବ ଯେମତି ପିଲା ସ ବୁ ମୋର ଉଠିବାକୁ
ଅ-ଅପେକ୍ଷା କରିଚନ୍ତି ମୁଁ ଉଠିଲେ ମୋର ଆରତି ଉତ୍ତାରିବେ ଦେନ ପଚାରିବେ ସମସ୍ତେ ଗୁଡ ମର୍ଣ୍ଣିଂ ମେସେଜ ଟା କରିଥିବେ ଆଉ ମୁଁ ତାଙ୍କୁ ଯାଇକି ରିପ୍ଲାଏ ନଦେଲେ ସେମାନେ ତାଙ୍କର ଆଜି ଦିନ ଦିନ ଟା ଭଲ ଯିବନି।
ବାସ୍ ବାସ୍ ଆଉ ମାନେ ଏମିତି ଏଇୟା ହଉଚି ଆମର କର୍ମ ମୟ ଜୀବନ କଣ କରିବା।
ଆଜ୍ଞା କର୍ମ ଏତେ କରି ଚାଲିଚେ କିନ୍ତୁ ଫଳ ଦେଖିଲା ବେଳକୁ ଉଁ
ଓ ଫଳ ଫଳ ଫଳ ତ ମିଳୁ ହିଁ ନାହିଁ ଫଳ ତ ଖୋଜୁଚି ଯେ ଖୋଜୁଚି ଆଉ ସେ ମିଳୁ ନାହିଁ କଣ କରିଆ ଛାଡିକି ପଳଉଚି।
ସେ ଫଳଟା ବୋଧେ ଆଉ କିଏ ଖାଇଯାଇଚି।
ଉଁ ଆମ ଭାଗ୍ୟରେ ଖାଲି ମାନେ ଫଳ ଗୁଡାକ ଆମେ ଖାଲି କାମ ଗୁଡାକ କରିଚାଲିଚେ। କିନ୍ତୁ ଫଳ ଗୁଡାକ ମିଳୁ ନାହିଁ କଣ କରିବା।
ଏକାଥରେ ମିଳିବ ଯେତବେଳେ ଆଉ ଖାଇପାରିବେନି ପଚଡି ଯିବ ଯଦି।
ହଁ ପୁଣି ଯଦି ଏକା ଥଲେ ହେଲେ ମିଳିବ ଲାଭ କଣ ତାହେଲେ ମାନେ ପଚି ସଢ଼ି ଯିବ। ହଁ ସେଇୟା ହିଁ କରିଆକୁ ପଡିବ କିନ୍ତୁ ଯେତିକି ଫ୍ରେସ୍ ଖାଦ୍ୟରେ ଗ ଗଛ ତୋଳା ଖାଇବାରେ ଫଳରେ ଯୋଉ ମିଠା ଯୋଉ ମଜା ସେଇ ଏଟା କଣ ଆଉ ଅଛି ଏଇ ପଚାସଡା ଖାଇବାରେ। ବାସ୍ ଆଉ ଆପଣ ବିଶ୍ଵବିଦ୍ୟାଳୟ ଯାଉନାହାନ୍ତି କି?
ମୁଁ ପ୍ରଥମରୁ ବିଶ୍ଵବିଦ୍ୟାଳୟ ଖୋଲିଲା ଠାରୁ ମୁଁ ଯାଉନାହିଁ ମୁଁ ଏକାଥରେ ଏକ ଜୁଲାଇ ଠାରୁ ଯିବି।
ଓହୋ ଡାଇରେକ୍ଟ ତାହେଲେ ଏକ ଜୁଲାଇ ରେ ଯିବେ ନୁହଁ।
ଆଜ୍ଞା ଏକ ଜୁଲାଇରୁୁ ଯିବି ଆଉ ସେଇଠି ଆମର ଟିକେ ଗୋଟେ ସାର୍ ଙ୍କର ଗୁରୁଜୀଙ୍କର ତ ତାଙ୍କର ଉଁ ଅବସର ପ୍ରାପ୍ତ ହଉଛନ୍ତି ତ ତାଙ୍କ ପାଇଁ ଗୋଟେ ଛୋଟ ମୋଟ ପ୍ରୋଗ୍ରାମ ଟେ ହଉଛି ତ ସେଥିରେ ମୁଁ ଭାଗ ନବାକୁ ଇଛୁକ ନାହିଁ ତ ମତେ ପଇସା ଦବାର ଇଚ୍ଛା ନାହିଁ ତ ସେଇଥିପାଇଁ ମୁଁ ଏକାଥରେ ଏ ଜୁଲାଇରେ ଯିବି ସେମିତିରେ କିଛି ପାଠ ପଢା ନାହିଁ ଏଇନା ତିନି ଦିନ କହିଦେଲେ ଛୁଟି ହେଇଯିବ କାହିଁ ହିଁ ଯିବି। ସେମିତିରେ ମୁଁ ମ୍ ଆଁ ଘରେ ମୋ ମାଆ ଆ ନ ନାହାନ୍ତି ତ ମୁଁ ତାଙ୍କର ଅ ଆଁ ନ ଆସେନ୍ସ ଟାକୁ ବହୁତ ମିସ୍ କରୁଛି ସେଥିପାଇଁ ମୁଁ ସେ ଆସିଲା ପରେ ତାଙ୍କଠାରୁ ପରାମର୍ଶ ନେଇକି ବିଶ୍ଵବିଦ୍ୟାଳୟ କୁ ଗମନ କରିବି।
ହଁ ଆପଣ ଯାହା ଚିନ୍ତା କରିଛନ୍ତି ପୁରା ସଠିକ୍ ଚିନ୍ତା କରିଛନ୍ତି। ଉଚିତ ଭାବନା ରଖି ଆପଣ ଆଗକୁ ବଢିଛନ୍ତି। ଯୋଉଟା କି ବହୁତ ଭଲ କଥା କିନ୍ତୁ ଆମେ କଣ କରିପାରିବୁ ଆମକୁ ଆମର ଅଠର ଜୁଲାଇରୁୁ ସରୀ ଜୁଲାଇ କହିଦେଲି ଭୁଲ୍ ରେ ଅଠର ଜୁନ୍ ରୁ ମୁଁ ଆମର ବିଶ୍ବିଦ୍ୟାଳୟଟି ଖୋଲା ହେଇଗଲା ରଜ ଛୁଟି ପରଦିନ ହିଁ। ତ ଆମକୁ ବାଧ୍ୟ ହେଇକି ଯିବାକୁ ପଡିଲା। ତ ଆମକୁ ଇଛା ନଥିଲା କିନ୍ତୁ କଣ କରିବା? ତ ଦଶଟା ର ଗୋଟେ ଦଶ ଦଶ ଘଟିକାର ଏକ ଘଟିକା ଆମର ବିଦ୍ୟାଳୟ ରହୁଛି ତ ବି କି ତ ଗୋଟେ ଆମେ ଯଦି ବିଦ୍ୟାଳୟ ୱାନ୍ସ ଯାଇଛୁ ତ ଆମକୁ ଘରକୁ ଆସିବାକୁ ତ କେବେ ଇଚ୍ଛା ହବନି। ମସ୍ତି ଆମର ଶରୀଲେ ସିନା?
ଛଅଟା ପାଞ୍ଚଟା ଛଅଟା ବେଳକୁ ସରୁଥିବ ମସ୍ତି ଟା ତାପରେ ଘରକୁ ଆସିକି ଘରକୁ ଆସିକି ଆଁ କରିକି ଶୁଅ ଆଉ।
ବାସ୍ ବାସ୍ ଆପଣ ପୁରା ଆଉ ଯୋଉ ବିଦ୍ୟାଳୟ ମଧ୍ୟରେ ଯୋଉ ଆମର ଯୋଉ ମ୍ୟାଡାମ ଅଛନ୍ତି ତନୁ ମ୍ୟାଡାମ ସେ ଯୋଉ ଆଣୁଛନ୍ତି ହେରି ଉନ ଓଡା।
ଆଜ୍ଞା, ସେ ଉନ୍ନତ ଖେଳୁଛନ୍ତି ଆପଣ ପୁରା ଆଉ
ଆ ହଉ ଆମର ତ ଯୋଉ ଅଛନ୍ତି ପାଲ ମ୍ୟାଡାମ ପାଉଁଜି। ତ ସିଏ ତ ହଁ ସିଏ ତ ପୁରା ପ୍ରପର ଯୁଉଆଡି ଯୋଉ ଯାହାକୁ କହନ୍ତି ସେ ସେଇଭଳିଆ। ଏମିତି ସେ ତାଙ୍କୁ ତାଙ୍କୁ ସବୁ ଖେଳ ଜନା ଜଣା ତାସ ଖେଳ ଜନା ଜଣା ଉନ ଖେଳ ଜଣା ସବୁ ଖେଳ ଜଣା।
ସେ ଆକ୍ଚୁଆଲି ପଇସା ବି ଏମିତି ମାରିକି ଜୁଆ ଫୁଆ ଖେଳୁଥିବେ କିନ୍ତୁ ଆପଣଙ୍କୁ କହୁନଥିବେ ଆଉ ସେ ପ୍ରପର ହିଁ ଜୁଆଡି।
ଅ ତ ତାଙ୍କଠୁ ତାଙ୍କ ଭଳିଆ କି ଖେଳି ପାରିବେନି ସେ ଯେମିତି ଖେଳୁଛନ୍ତି।
ଆ ସିଏ ତ ବହୁତ ଭଲ ଖେଳାଳି ନା ସବୁଥିରେ ଖେଳି ଦଉଛନ୍ତି।
ଓୋ ବାସ୍ ବାସ୍ ସେ ସବୁ ତ ସବୁଆଡୁ ଖେଳି ଦଉଛନ୍ତି। ତ ସେଇଥିପାଇଁ ପୁରା ଅଲଆଉଣ୍ଡର ପୁରା ଆମର ତ ସରୁନି ଆମର ତ ଆମକୁ ଗୋଟେ ଥର ଗଲେ ଆମର ଆମର ତ ନାଟକୀର୍ତ୍ତନ ସରିଲେ ସିନା ଆମେ ଘରକୁ ପ୍ରସ୍ଥାନ କରିବୁ। ଆଉ ଗମନ କଲା ଳକୁ ଗମନ ଆମେ ଯଦି ଘରେ ରହି ଯାଉଛୁ ଆଉ ଗମନ କରିବାକୁ ଇଛା ହନି ଆଉ ଯଦି ଗୋଟେ ଥର ଗମନ
କଲ ହଁ ପ୍ରସ୍ଥାନ କରିବାକୁ ଇଚ୍ଛା ହଉନି ଠିକ କଥା ଠିକ କଥା ମୋର ବି ସେଇଆ ହୁଏ। ଘରେ ରହିଲେ କଲେଜ ଯିବାକୁ ଇଚ୍ଛା ହୁଏ କଲେଜରୁ ଥିଲେ ଘରେ ଆସିବାକୁ ଇଚ୍ଛା ହୁଏ।
ହଁ ମାନେ ଲାଗେ ଯେ ମାନେ ପାଠ ପଢାକୁ ତ ଛାଡ ସେଇ ସେଇ ସମୟରେ ଏମିତି ମୁଁ ମାନେ ସମୟ ସବୁ ଦେଖେ। ମତେ ଲାଗେ ପ୍ରତି ପାଞ୍ଚ ମିନିଟ୍ ସାତ ମିନିଟରେ ଆମେ ସେ ପାଉଁଜି ମ୍ୟାଡାମଙ୍କର ମୋର ଏମିତି ଆମେ ଫୋନ ଦେଖୁଛୁ କଣ କହିବି।
ଆମର ପରା ତେର ଚଉର ଚଉଦ ଘଣ୍ଟା ଏମିତି ଘରେ ବସି ବସି ପଳଉଛି ଆଉ କଲେଜରେ ବସିକି ସେଇଆ ହିଁ କରୁଛୁ ଆମେ ମୀ କିନ୍ତୁ ମିଶିକି ଯେହେତୁ କରଚୁ ସେଟା ଟିକେ ମଜା ଲାଗୁଛି।
ବାସ୍ ବାସ୍ ଆମେ ଏମିତି ପାଗଳ ଭଳିଆ ହଉଛୁ କଲେଜ ରେ କଣ ଆଉ କହିବି ଆମକୁ ତ ବା ଧ୍ୟ ହଉଚି ଆମେ ଆ ଆମେ ଆକ୍ଚୁଆଲି ସବୁଦିନ କାରଣ କଲେଜ ଯିବାର କାରଣ ଏଇଟା କି କାରଣ ଆମେ ଯଦି ଗୋଟେ ଗଟେ ଥର ବନ୍ଦ କରିବୁ ତାପରେ ଆମକୁ ବଙ୍କ ମାରିବାରେ ସ୍ଵୟଂ ଭଗବାନ ବାସ୍ ବାସ୍ ବଙ୍କ ମାରିବାରେ ସ୍ଵୟଂ ଭଗବାନ ବି ଅଟକେଇ ପାରିବେନି। ସେଥିପାଇଁ ଆମେ ଏବେ ଜାଣିକି ହଁ ଜିବନା ଆମେ ଜାଣିଛୁ ମାରିବୁ କିନ୍ତୁ ଆମେ ଷ୍ଟାର୍ଟିଂରୁୁ ମାରୁନୁ କାରଣ ଆମେ ଗୋଟେ ଥର ମରେ ମାନେ ମତେଲା କିଛି ବି କ୍ଲାସ କରିବୁନି ସେେଣ୍ଡ ସେମିଷ୍ଟାରରେ ଯେତଳେ ମାନେ ଅଧା କ୍ଲାସ କରୁଛୁ ଗୋଟେ ଥର ବଙ୍କ ମାରିଲୁ ତାପରେ ମୁଁ ଆମେ ପୁରା ଆମେ ପୁରା ଏମିତି କହୁଛୁ। ମୁଁ ଏଇ ମ୍ୟାଡାମଙ୍କର କିଛି ବି କ୍ଲାସ କରିବିନି ଜୀବନରେ।
ସେମ୍ ମୁଁ ତ ଟୋଟାଲି ସେକେଣ୍ଡ ସେମିଷ୍ଟର କ୍ଲାସ୍ ଯାଇନି ମୋର ଟୋଟାଲି ତିରିଶଟା କ୍ଲାସ ରୁ ଚାରି ପାଞ୍ଚା ପଡିଛି ପ୍ରେଜେଣ୍ଟ।
ଆରେ ଦୁ ଆମର ତମର ସାମସିନ୍ ଆମର ବା ସେଲ୍ ଫାଇନା ସିନ୍ ନନ୍ ସେଥିପାଇଁ ଟିକେ ଦେଖିବା
ନାଇଁ ଆମର ଆମର ବି ପିଲାଙ୍କୁ ଛାଡୁ ନଥିଲେ କୋଉଠି କି ଯୋଉ ମିଡିସିମ କୁ ଛାଡୁନଥିଲେ ପିଲାଙ୍କୁ। ଆ ମୋ ଭାଗ୍ୟ ଟିକେ ଭଲ ଆମେ ନୂଆ ଆସିଥିଲି ନା ସେଥିପାଇଁ ଆମୁକୁ ଛାଡିଦେଲେ।
ଓହୋ ହଉ ଆମେ ପରେ କଥା ହବା ମୁଁ ଆପଣଙ୍କ ସହିତ ପରେ ଯୋଗାଯୋଗ ହଁ ହଁ। କାଟି ଦିଅନ୍ତୁ।